ଉଫ୍
ଏ ବନ୍ଧୁ?
କଣ କରୁଛନ୍ତି?
ମୁଁ ଆଜ୍ଞା ବସିଛି ଘରେ। ଆପଣ କଣ କରୁଛନ୍ତି?
ମୁଁ ବି ଏଇ ଆସଥିଲି ଆଉ ଯାଇଥିଲି ମାର୍କେଟ ଯାଇଥିଲି। ଆମ ଚଡିଗଲ ମାର୍କେଟେ।
ଆଜ୍ଞା।
ବନ୍ଧୁ ଆସିକି ବସିଛୁ ଆଉ। ଗରମ ତ ଜୋରେ ହୋଉଚି।
ଆଉ ବନ୍ଧୁ ଆପଣ ସିଆଡେ ବାହାଘର ଫାଘର କିଛି ଚାଲିନି?
ବାହାଘରିୟା ହଁ ଗୋଟେ ଯିବାର ଅଛି। ସାଙ୍ଗର ଭଉଣୀ ମା ମ୍ୟାରୋଜ ନା। ସାଙ୍ଗର ଭଉଣୀ ଗୋଟେ ବାହାଘର ଅଛି ଯିବାର ଅଛି।
ଓହୋ।
ହଁ ବନ୍ଧୁ। ବନ୍ଧୁ ଖାଇଥିଲି ପିଆଜି। ପିଆଜି ଖାଇଥିଲି।
ପିଆଜି ଖାଇଛନ୍ତି? ତେଲ ଜିନିଷ କାଇଁ ଖାଉଛନ୍ତି। ତେଲ ଅଂଷ କାଇହିଁ ଖାଉଛନ୍ତି। ତାକୁ ଜାଣିଛନ୍ତି ତ ବର୍ଷା ଦିନ ଆଇଲାଣି। ତେଲ ଜିନିଷ ଖାଇଲେ ପେଟ ପାଇଁ ବୋହୁତ୍ ଖରାପ। ଦେହ ପାଇଁ ଖରାପ। ସାନ ଭାଇ ର ଉପଦେଶ ମାନନ୍ତୁ ଏବେ ସବୁ ଖାଆନ୍ତୁନ ତେଲ ଜିନିଷ ଖାନ୍ତୁ ନାହିଁ।
ଠିକ୍ ଅଛି ବନ୍ଧୁ। ଧୀରେ ଧୀରେ କମେଇଦବା ଆଉ କଣ କରିବା ଘରେ ତ
ଆଜ୍ଞା, ଆଜ୍ଞା, ବନ୍ଧୁ। ମୁଁ କହିଲି ବନ୍ଧୁ ଆଉ କେମିତି କଣ ଆପଣଙ୍କ ସିଆଡେ ଚାଷ ଫାସ ପାଇଁ ପ୍ରସ୍ତୁତି ଚାଲିଛି?
ଚାଷ ପାଇଁ ଏବେ ତ ଆମର ଚାଲିଛି। ବର୍ଷା କମ ଅଛି।
ଆଜ୍ଞା,
ଟିକେ କମ ଅଛି, ସେଥିପାଇଁ ପ୍ରୋବ୍ଲେମ ହଉଛି ଆଉ କଣ କରିବା। ଆ ପରେ ବର୍ଷା ଟିକେ କାଦୁଅ ହେଇଗଲେ କାଦୁଅ ହେଇଗଲେ ଆମର ଚାଷ ଚାଲିବ, କାଦୁଅ ହବ, କାଦୁଅ ହେଲା ପରେ ଧାନ ପଡିବ ଆମର, ଗଜା ହବ ଧାନ। ଆପଣ ଜାଣିଛନ୍ତି ନା ଜାଣିନାହାନ୍ତି?
ଆଜ୍ଞା, ସେଇ ଟିକେ ଟିକେ ଜାଣିଛୁ। ଆମ ଆଡେ ତ ଟିକେ ଧାନ ଚାଷ କମ ହୁଏ। ଆମ ଆଡେ ପରିବା ଫରିବା ହଁ ପରିବା ଆଜ୍ଞା ଆମର ଟିକେ ଅଧିକ ହୁଏ। ପରେ ଯ ସେ ଆମେ ଟିକେ ଅଧିକ କରନ୍ତି ଆମ ଗ୍ରାମବାସୀ।
ତାହେଲେ ଆମର ଟିକିଏ ଜାଣନ୍ତୁ ଆମ ଧାନ ବିଷୟରେ ଧାନ ସବୁ କେମତି କଣ ହୋଉଚି।
ଆଜ୍ଞା କୋହୁନାହାନ୍ତି।
ଆମର ଧାନ ଏବେ ବର୍ଷା ଫର୍ଷା ଟିକେ ହେଲେ ଆମ ଆଡେ ବର୍ଷା ବର୍ଷା ହେଲେ ଆଉ ଟ୍ରାକ୍ଟର ପଶିବ ବିଲ ଭିତରକୁ। କ୍ଷେତକୁ ପଶିବ କାଦୁଅ ହବ।
ଆଜ୍ଞା।
କାଦୁଅ ହେଲା ପରେ ଆମର କାଦୁଅ ହେଲା ପରେ ସେଇଠି ଅଳ୍ପ ଜାଗା ନେଇକି ଆମେ ଅଳ୍ପ ମଳାଏ ଜାଗା ନେଇକି ଗୁଣ୍ଠେ ହୋଉ ଗୁଣ୍ଠେ ଗୁଣ୍ଠେ ଜାଗା ନେଇକି ଆମର ଧାନ ଟା ଆ ଘରେ ଗଜା କରାହେଇଥିବ ଘରେ ଧାନ ତାକୁ ଗରମ ପାଣି ଥଣ୍ଡା ପାନିରେ ପକେଇକି ଉଷୁମ ପାନିରେ ପକେଇକି ଗୋଟେ ଦିନ ତାକୁ ଆମେ ଅଖାରେ ଅଖାରେ ଘୋରେଇ ରଖୁ ଘୋରେଇ ରଖିଲା ପରେ ସେ ଗଜା ହେଲା ପରେ ଏକୋଇଶି ଦିନ ପରେ ଗଜା ହୁଏ ଗଜା ହେଲା ପରେ ଆମେ ତାକୁ ନେଇ କାଦୁଅ ରେ ଛିଞ୍ଚିକି ହାଲକା କରି କାଦୁଅ କରିକି ଛିଞ୍ଚିକି ବନ୍ଧ ଦେଇଦଉ।
ଆଜ୍ଞା ସେଥିରେ କଣ ହୁଏ ବନ୍ଧୁ।
ବନ୍ଧୁ ସିଏ ଛୋଟ ଛୋଟ ଗଛ ହବ ଗଛ ଧୀରେ ଧୀରେ ଯାଇ ଜଗା ରଖା କରୁ ବଗ ଫଗ ସିଏ ବି ମ ତାରା ବି ଖାଇଯାଆନ୍ତି ସେ ବି ବୋହୁତ୍ ତୁ ହଇରାଣ ହଉ ପାରା ଫାରା ହେଇ ବସିଯାନ୍ତି ତାକୁ ଯାଇ ଦେଖିବାକୁ ପଡିବ। ବୋହୁତ ପରିଶ୍ରମ କରିବାକୁ ପଡେ। ବର୍ଷା ଫର୍ଷା ନହେଲେ ପାଣି ବତେଇବାକୁ ପଡେ।
ଆଜ୍ଞା ବନ୍ଧୁ ମୁଁ ଜାଣିବାକୁ ଚାହୁଁଛି ଧାନ ଚାଷ କରନ୍ତି ଯୋଉ ଆପଣ ଧାନ ଆପଣ କେଉଁ ଧାନ ଚାଷ କରନ୍ତି ଧାନ ତ ଜାଣିଛନ୍ତି ବୋହୁତ ଉପକାର ଅଛି ଆପଣ କୋଉ ଧାନ ଟା ମୁଖ୍ୟ ମୁଖ୍ୟ ଆପଣଙ୍କର
ରୁଷ୍ ଖାଇବା ଧାନ ଟା ସ୍ଵର୍ଣ ଧାନ ଟା କରୁ।
ଆଜ୍ଞା ଆଜ୍ଞା ଭଲ ଧାନ ଆ ବନ୍ଧୁ କୋଉଟା କଇଲେ।
ଭଲ ଭଲ ଧାନ ଟା ସ୍ଵଣ୍ଣ ଧାନ ହବ ଆମର ଯୋଉ ଉଷ୍ଣା ଉଷ୍ଣନା ଭାତ ଯୋଉ ଖାଉଚେ ଆମର ତ ଓଡିଆ ଲୋକ ଏମତି ଉଷ୍ନା
ଆଜ୍ଞା ଆଜ୍ଞା ମୁଁ ବନ୍ଧୁ ଜଦି ଚାଷ କରିବି ଏ ଧାନ ଚାଷ ଯଦି ମୁଖ୍ୟତଃ କରିବି ମୋର କେତେ ଟଙ୍କା ବନ୍ଧୁ ଖର୍ଚ୍ଚ ହେଇପାରିବ।
ହୁଁ ଗୋଟେ ଏକରରେ ଦଶ ବାର ହଜାର ଟଙ୍କା ଖର୍ଚ୍ଚ ହବ।
ଦଶ ବାର ହଜାର ଟଙ୍କା ଖ ମାନେ ଖର୍ଚ୍ଚ ହେବ ଆଉ ଲାଭ କେତେ ହବ ଯଦି ଯଦି ଭଲ ଭାବରେ ଚାଷ କଲି।
ତମ ଯେ ନିଜେ ନିଜେ ନିଜେ ଯଦି ଖଟି ଖା ନିଜେ ଯେଦି ଆପଣ ଯଦି ନିଜେ ଯଦି ଖଟିକି କରିବେ। କି କହ ନିଜେ ଯଦି ମେ ନିଜେ ଯଦି ଆପଣ କରିବେ। ନିଜେ କଟାକଟି କରିବୁ ଟାଇମ୍ ଲାଗିବ ଏବେ ତ ସବୁ ମେସିନ୍ ସିଷ୍ଟମ ହେଇଗଲାଣି। ଆଉ ସବୁ ମେସିନ୍ ତା ପଛକୁ ତା ମେସିନ୍ ସବୁ ଯିମ୍ ପଳେଇ ଆସୁଛି ମେସିନ୍ କାଟି ପକଉଛନ୍ତି। ମେସିନ୍ କାଟିଲା ଠାରୁ ପ୍ରୋବ୍ଲେମ ହଉଛି ଆମ୍ ହଁ କୁହନ୍ତୁ।
ମୁଁ କହିଲି ବନ୍ଧୁ ଆଉ ଆପଣକ ସେଠି ଯେମିତି ଚାଷ ଟାଇମରେ ବନ୍ୟଜନ୍ତୁ ଆସି କିଛି କ୍ଷୟକ୍ଷତି କରୁନାହାନ୍ତି?
ହଁ ଆମ ଆଡ଼େ ବାରା ଅଛନ୍ତି ଘୁଷୁରୀ, ସିଏ ବି ଆସି ଘାଣ୍ଟି ପକଉଛନ୍ତି ବହୁତ ହଇରାଣ ଆମେ ହଉଛୁ। ତାକୁ ବି ଜଗାରଖ କରିବାକୁ ପଡୁଛି, ଫୁଣି ତାକୁ ବି ରାତିରେ ଜଗାରଖ କରିବାକୁ ପଡୁଛି।
ଆଜ୍ଞା।
ଧାନରେ ଆଉ ଲାଭ ନାହିଁ ଆଗେ ଲାଭ ଥିଲା।
ଆଜ୍ଞା ଆଜ୍ଞା, ଏବେ ବନ୍ଧୁ ଖାଲି ବ ଖାଇବା ପାଇଁ ନିଜ ଘରେ ଖାଲି ଚାଷ ଚାଲିଚି, ଏଇଆ ଚାଲିଛି ତ?
ହଁ ଯେତିକି ଖାଇବା ପାଇଁ ସେତିକି ଧାନ ଚାଷ ଚାଲିଛି।
ଆଜ୍ଞା ମୁଁ ବି ତ ସେଇ କଥା ଜାଣିବାକୁ ଚାହୁଁଛି ଆମର ଘରେ ଏଆଡେ ସବୁ କୁହନ୍ତି। ଧାନ ଚାଷରେ ଆଉ ଆଗ ଭଳି ଲାଭ ନାହିଁ, ଧାନ ଚାଷରେ ବହୁତ କ୍ଷତି ସହିବାକୁ ପଡୁଚି ଚାଷୀମାନଙ୍କୁ।
ହଁ, ହଁ।
ବର୍ତ୍ତମାନ ସରକାର ସେଥିପାଇଁ ଏକତିରିଶହ ଟେକା ଲେଖା ଚାଷ କଲେ କିନ୍ତୁ ଲାଭ ହେଲା ନାହିଁ। ତଥାବି ଲୋକ ଆଜ୍ଞା କ୍ଷତି ଲୋକ କ୍ଷତିଗ୍ରସ୍ତ ତଥାପି ଲୋକ ଏବେବି କ୍ଷତିଗ୍ରସ୍ତ ଧାନ ଚାଷରେ।
ଖେତ କ୍ଷେତି ଗ୍ରସ୍ତ।
ଆଜ୍ଞା ଆଉ ବନ୍ଧୁ ମୁଁ କହୁଛି
ବର୍ଷା ହେଲା କି ବାତ୍ୟା ଫାତ୍ୟା ହେଲା ବି ସିଏ ବି ମରୁଡି ହେଇଯାଉଛି।
ଆଜ୍ଞା ଆଜ୍ଞା, ଆମର ତ ପ ବନ୍ଧୁ ଏକରେ ଚାଲିଛି ପରିବାଚାଷ ବୁଝିଲେ ନା?
ହଁ
ପରିବାଚାଷ ଯୋଉ ଆମର ସବୁ ଏନା ସବୁ ଆମର ଭେଣ୍ଡି, ବାଇଗଣ କଖାରୁ ଆମେ ସବୁ ବିଭିନ୍ନ ପ୍ରକାର ଏଇନା ପରିବା ଲଗେଇଛୁ ବୁଝିଲେ ନା। ସବ୍ ସ ସବୁ ସବୁ ପ୍ରକାର ବନ୍ଧୁ ଆମେ ବି ବହୁତ ପାତା ପାଣି ଫାଣି ଦେଇ ପରିଶ୍ରମ କରିକି ଗଛର ଯତ୍ନ ନେଇକି ତାକୁ ବି ବଡ଼ କରିବା ପାଇଁ ବହୁତ ଦରକାର ଗାଈ ଫାଇ ଆସୁଛନ୍ତି। ସମସ୍ତେ ଗାଈ ଛାଡୁଛନ୍ତି।
ପାଣି ଫାଣି ନ ପାଣି ଫାଣି ବନ୍ଧୁ ପାଣି ଫାଣି ଯଦି ନହେଲେ ଆପଣ ପୁଣି କଣ କରୁଛନ୍ତି?
ଆଜ୍ଞା ଆମେ ନିଜ ଉପରେ ଡିପେଣ୍ଡେଡ଼, କଣ କରନ୍ତୁ ନା ନଳକୂପରୁ ଆମେ ବୋହିକି ନେଇକି ନିଜେ ପକେଇବା ପାଇଁ ସକ୍ଷମ। ଏଇଆ କରିକି ଆମେ ନିଜ ଜୀବନ ଯାପନ ଚାଲିଚି।
ଆଚ୍ଛା ଆଚ୍ଛା ମଟର ଫଟର ସିଷ୍ଟମ୍ କିଛି ନାହିଁ?
ନା ମୋଟର ସିଷ୍ଟମ ଆଜ୍ଞା ଗାଁରେ କୋଉଠୁ ଆସିବ? ଗାଁରେ ତ ସବୁ ଆପଣ ଜାଣ ଛନ୍ତି ଗରିବ ଦାରିଦ୍ର୍ୟ ଲୋକ ବସବାସ କରୁଛନ୍ତି, ଆଉ ଯାହାର ଯା ଯାହାର ଆଜ୍ଞା ଯାହାର ଆଜ୍ଞା ବହୁତ ଟଙ୍କା ଅଛି ସେ ଯାଇଙ୍କି ସହରରେ ବସି ଯାଉଛନ୍ତି, ସେ କଣ ଗାଉଁଲି ଲୋ କଙ୍କ ଆଉ ପରିଶ୍ରମ ଦେଖୁଛନ୍ତି।
ଆଜ୍ଞା।
ଥେରେ ବି ଆଜ୍ଞା ବନ୍ଧୁ ଆମେ ଯେତେବେଳେ ପରିବା ନେଇକି ଯାଉଛୁ ମାର୍କେଟରେ ବିକିବା ପାଇଁ ସିଏ କହୁଚନ୍ତି ଆଜ୍ଞା କମେଇକି ନିଅନ୍ତୁ ନହେଲେ ଆପଙ୍କ ଠାରୁ ନବୁ ନାହୁଁ। ଆପଣ ସିଏ ଜାଣିବା ଦରକାର ଯେ କେତେ ପରିଶ୍ରମ କରି ଏକ ଚାଷୀ ପରିବା ଲଗଉ ଛି ସେ ବୁଝିପାରୁନାହାନ୍ତି।
ଆରା ସିଜନରେ ବନ୍ଧୁ କଣ ସବୁ ଲଗେଇଥିଲେ?
ଆଜ୍ଞା ଆର ସିଜନ ରେ ରାଗିକି ଆମର ଲ କ୍ଷତିଗ୍ରସ୍ତ ହେଇଥିବାରୁ ଆମେ ରାଗିକି କିଛି ଚାଷ କରିନଥିଲୁ। କିନ୍ତୁ ପରେ ବାପା ବୁଝିଲେ ଯେ ଏମିତି କଲେ ଆମ ନିଜର କ୍ଷତି ଆମେ କି ଆମେ ଏକ ବ୍ୟବସାୟ ବ୍ୟବସାୟ କରୁଚୁ ମାନେ ତା ଦେହରେ ତ ଆପଣ ଜାଣିଥିବେ ଲାଭ କ୍ଷତି ସହିବାକୁ ପଡ଼ିବ। ସେଥିପାଇଁ ମନବଳ ମନବଳକୁ ଆଜ୍ଞା ଆଜ୍ଞା। ସେଥିପାଇଁ ମଧ୍ୟ ଆମେ ବହୁତ ପ୍ରକାର ମେଡିସିନ ଆଜ୍ଞା ବହୁତ ମେଡିସିନ ମଧ୍ୟ ୟୁ ବ୍ୟବହାର କରୁଚୁ। ଆଉ କ୍ଷତି ଗ୍ର ତ ମଧ୍ୟ ହେଇଚୁ ଆଉ ଲାଭ ମଧ୍ୟ ବହୁତ ହେଇଚି।
ଆଜ୍ଞା।
ଏମତି ପ୍ର ସବୁ ଚାଲିଚି ପ୍ରଭୁଙ୍କ ଦୟାରୁ ସବୁ ଭଲ ଚାଲିଚି। ଆଉ ଆପଣ କୁକୁଡ଼ା ଫୁକୁଡ଼ା ରଖିଚନ୍ତି?
ଏ କୁକୁଡା ସୁବିଧା ନାହିଁ, ଏଇ ଚାରି ଆଠ ଦଶଟି କୁକୁଡା ଅଛି ଘରେ। ଛୋଟ ଭାଡି ଟେ କରିକି ରଖା ହେଇଚି। ଭାବୁଚି କିଛିଟା ବଡ କରିବା ପାଇଁ, ସେମିତିଆ ସୁବିଧା ନାହିଁ ଘର ପାଖରେ କିଛି କହୁଚନ୍ତି କଣ ହଁ ମୁଁ ତ ବୁଝିଥିଲି ଘର ପାଖରେ ଜଣଙ୍କୁ ଆମ ଘ ପାଖରେ ଜଣେ ପଶୁ ପ -ପଶୁ ଇଏରେ ଚାକିରି କରିଚନ୍ତି। ପଶୁ ଇଏରେ ପସ ଧେ ଇଏ ରେ ଚାକିରି କରିଚନ୍ତି, ସେ କହୁଚନ୍ତି ଯେ ଘର ପାଖରେ ହେଇପାରିବନି ଫାର୍ମ। ଆଉ ସେ କହୁଚନ୍ତି ତମର କିଛି ଯଦି ଜମି ଅଛି ଘର ପାଖରୁ ଡିଷ୍ଟାନ୍ସ କି ଦୂରରେ ତ କଲେ ସୁବିଧା ହବ। କିଛି ନହଲେ ଘର ପାଖରେ କିଛି ଯାଇକି କହିଦେବେ କି ପୋଲିସ ଷ୍ଟେସନ ହଉ କି ଘର ପାଖରେ କଣ ଯାଇ କଂପ୍ଲେନ୍ କରିଦେବେ।
ଆଜ୍ଞା ଆଜ୍ଞା ସେଥିପାଇଁ ଆପଣ ହଇରାଣ ହେବେ ପରେ ନା? ହ ଆପଣ ଦେଖି ଚାହିଁକି ବୁଝି ବୁଝି ସାରିକି ଆପଣ ନୂଆ ବ୍ୟବ ବ୍ୟବସାୟ ଷ୍ଟାର୍ଟ ମାନେ ଆରମ୍ଭ କରିବେ ନହେଲେ ଅସୁବିଧାର ସମ୍ମୁ ଖିନ ଆପଣ ହେବେ।
ଆପଣଙ୍କ ସେପଟ କିଛି ଅଛି କି ସୁବିଧା? କିଛି ଅଛି ଚି ଚିନା ପରିଚୟ ଅଛି କିଛି ଅଛନ୍ତି ଡାକ୍ତର ଫାକ୍ତର?
ଆଜ୍ଞା ଆମ ୟାଡେ ତ ଆପଣ ଜାଣିଥିବେ ଆମେ ଆମ ଆଡେ ଆମକୁ ସରକାର ବହୁତ ସୁବିଧା ଦେଇଚି। ଯିଏ କୁକୁଡ଼ା ଚାଷ କରୁ ଛନ୍ତି ତାଙ୍କୁ ଆମ ସରକାର ସବସିଡ଼ି ମଧ୍ୟ ଯୋଗାଇ ଦିଆଯାଉଚି। ସେଠି ରେ ଆମ ଗା ଗ୍ରାମବାସୀ ବହୁତ ଉତ୍ସାହିତ ଭାବରେ ସମସ୍ତେ ଚା ଚା କୁକୁଡ଼ା ଚାଷ କରିବାକୁ ଚାହୁଁଚନ୍ତି। ସେଥିପ୍ରତି ତାଙ୍କ ଆମର ସରକାରୀ ଲୋକ ଆସୁଚନ୍ତି। ଆମକୁ ବୁଝାଉଚନ୍ତି ଯେ ଆପଣ ଏମିତି କଲେ ଏତିକି ଟଙ୍କା ଆପଣଙ୍କୁ ସବସିଟି ହିସାବରେ ପଳେଇ ଆସିବ। ତ ଆପଣ ତ ଜାଣିଚନ୍ତି ପଇସା ଆସିଲେ ମାନେ ମଣିଷ ମନ ଅଧିକ ଉତ୍ସାହିତ ହେବ। ନୂଆ
କଣ କୁକୁଡ଼ା କୋଉ କୁକୁଡା ସବୁ ରଖା ହଉଚି ତମର ସେପଟେ ଚାଲିଚି?
ହଁ ସବୁ ଆ ବ୍ରଏଲର କୁକୁଡା ରଖାହଉଚି କଲର ବାର୍ଡ କୁକୁଡା ରଖାହଉଚି ଦେଶୀ କୁକୁଡା ରଖାହଉଚି ସବୁ କୁକୁଡା ଏଠି ରଖାହେଉଛି ଆଉ ଖାଲି ହୁଁ ଯଦି ଆପଣ ଯଦି ଭଲରେ ଯତ୍ନ ନେଇପାରିବେ ତାହେଲେ ବହୁତ ଲାଭ। ପୁଅ ମଧ୍ୟ ଏହି ବ୍ୟବସାୟରୁ ଆପଣ କମାଇ ପାରିବେ। ଆଶା କରୁଛି ଆପଣ ମଧ୍ୟ ଏ ବ୍ୟବସାୟ ବିଷୟରେ କିଛି ମୋଠୁ ଶିଖିବେ କିମ୍ବା କିମ୍ବା ଆପଣଙ୍କ ଗ୍ରାମବାସୀ ଠାରୁ ପଚାରିବେ କି ବଡ ଲୋକ କାହାକୁ ପଚାରିକି ଏ ବିଜନେସ ମଧ୍ୟ ଆପଣ ଆଗକୁ ବ୍ୟବସାୟୀଟାକୁ ଚଳାଇବା ପାଇଁ ଭାବୁଛି।
ଆଜ୍ଞା।
ବନ୍ଧୁ ଆପଣଙ୍କୁ ବନ୍ଧୁ ଜଣାଉଛି ଯେ ଆପଣ ବର୍ଷା ଦିନ ହେତୁ କିଛି ନା କିଛି ପରିବା ଘର ପାଖରେ ଲଗାନ୍ତୁ ବାହାର ପରିବା ଖାଆନ୍ତୁ ନାହିଁ ଯେପରିକି ଆମେ ଲଗାଉଛୁ ସେମିତି ଆପଣ ବି କିଛି ଲଗାନ୍ତୁ ଆପଣ ଲଗାଇଲେ ଆପଣଙ୍କର ଲାଭ। ଆପଣ ନିଜେ ଥରେ ଚାଷ କରି ନିଜ ପରିବା ଖାଆନ୍ତୁ।
ଜାଣିଲେ ବନ୍ଧୁ ମୁଁ ଘର ପାଖରେ ଲଗେଇଛି ଆ ଆଠ ଦଶଟା ଛୋଟ ଛୋଟ ଭେଣ୍ଡି ଗଛ ଆଉ ଆଠ ଆଠ ଦଶ ବୁଦା ଆ ଲଗେଇଚି ଆଠ ଦଶ ବୁଦା ଲଗେଇଛି ଗଛ ଜହ୍ନି ଗଛ ଆଠ ଦଶ କ କଖାରୁ ଗଛ ଦି ଚାରିି ବୁଦା।
ଆ ଭଲ କାମ କରିୁଛନ୍ତି ଆପଣ ତ ଏମିତି ଭଲ କାମ ତ ବହୁତ ଆପଣଙ୍କୁ ଖୁସି ଲାଗୁଥିବ ଆପଣ ଆପଣ ଦେଖିବେ ଯେତେବେଳେ ସେ ଗଛରେ ଫଳ ହେବ କି ଆପଣଙ୍କୁ ବହୁତ ଖୁସି ଲାଗିବ।
ଆଜ୍ଞା।
ଆଉ ବନ୍ଧୁ ଆପଣଙ୍କୁ ଜଣାଉଛି ଯେ କୁଆଡେ ଆପଣ ବର୍ଷା ଦିନ ବୁଲାବୁଲି କରିବାକୁ ଯିବେନି କାରଣ ଆଗକୁ ତ ବାତ୍ୟା- ବାତ୍ୟା ଆସୁଛି ଆପଣ ଜାଣିଛନ୍ତି। ଘରେ ସବୁ ଯାକ ଜିନିଷ ଘରେ ସବୁ ଦରକାରୀ ଜିନିଷ ଅଧିକ ଆଣିକି ରଖନ୍ତୁ। ଯେମିତି ଆପଣଙ୍କ ଘର ଲୋକ ଆପଣ ନ ହଇରାଣ ହେବେନି ହୁଅନ୍ତେ।
କ ଏଇ ବର୍ଷା ଫଷା ସିଜନରେ ଭାରି ଏବେ ତ ଏଇ ବର୍ଷା ସିଜନରେ ମଶା ଫସା ତ ଜୋର ହଉଛନ୍ତି ପାଣି ଫାଣି ଟିକେ ଜମି ଯାଉଛି ବର୍ଷା ହଉଛି। କଣ୍ଟିନ୍ୟୁ ବର୍ଷାଟା ହେଉନି ଯେହେତୁ ବର୍ଷା ବର୍ଷା ଅଳ୍ପ ଅଳ୍ପ ହେଇ ଘର ପାଖରେ ତାର ଆମ ଘର ଚାରିପଟଟା ଅଛି ଡ୍ରେନ୍ ସିଷ୍ଟମ୍ ଆମର ଖରି ଯାଇଛି ନାଳ ଯାଇଛି ନା। ନାଳ ଯାଇଛି ଛୋଟ ନାଳ ସେ ପାଣି ଜମିକି ମଶା ଫସା ହଉଛି ଆଜ୍ଞା ବନ୍ଧୁ।
ଆଜ୍ଞା ଭଲ ଆପଣ ସେ ମଶା ପ୍ରତି ଆପଣ ଟିକେ ଦେଖିବେ ମାନେ ଯତ୍ନରେ ରହିବେ ବନ୍ଧୁ। ଆଉ ବନ୍ଧୁ ଟିକେ ଆମ ଘରେ ଡାକୁଛନ୍ତି ମୁଁ ଟିକେ ବନ୍ଧୁ ରଖୁଛି ଆମେ ପରେ ନିଶ୍ଚୟ କଥାହେବା ଏ ବିଷୟ
ଆଜ୍ଞା ଆଜ୍ଞା ଆଜ୍ଞା ବନ୍ଧୁ ଆଜ୍ଞା ଆଜ୍ଞା ବନ୍ଧୁ ପରେ କଥା ହବା ଆଉ ଆଜ୍ଞା। ଆଜ୍ଞା ବନ୍ଧୁ ନମସ୍କାର।